ତାଜଗନା ଜୟ ଜଗନ୍ନାଥ ହନୁ ମାନେ ଆମର ଯେଉଁ ପୂର୍ବପୁରୁଷ ଯିଏ ଥିଲେ ବାନର ସେ କେମିତି ଡେଇଁକି ଆବାଜ କରୁଛନ୍ତି ଶୁଣିପାରୁଛନ୍ତି ତ!
ହଁ।
ଦେଖୁଥିବେ କେମିତି ଆଜ୍ଞା ଆଜ୍ଞା ପୁରା ଯେମିତି ଭାଙ୍ଗି ରୁଜିକ ଚୁରୁମାର୍ କରିଦେବେ ଏଟା ରିଜେକ୍ଟ ହେଇଯିବକି? କମ୍ପ କବାଟ ଦେଇ ଦିଏ ଲୋମା। ଆଚ୍ଛା। ହଁ ବା ଦେଖୁନ ଆଚ୍ଛା ଆଉ ଆପଣ ଶୁଣିପାରୁଛନ୍ତି?
ଶୁଭା ଯାଉଛି?
ଆଚ୍ଛା ଶୁଭା ଯାଉଛି ଦେଖୁନାହାନ୍ତି ଆଃ ସେ ବାନରମାନେ କେମିତି ଶବ୍ଦ କରୁଛନ୍ତି।
ହଁ ଆମର ଆମେ ଆଜି ଯୋଉ ଆମେ ଆଜି କଥା ହବା। ପୁରୀରେ ଯୋଉ ପୁରୀରେ ଯୋଉ ପୁରୀର ରଥଯାତ୍ରା ତ ପାକେଇ ଆସୁଛି ଅଷାଢ ମାସ ଆଉ ଅଳ୍ପ ଦିନ ରହିଲା। ଆମେ ସେ ରଥଯାତ୍ରା ଉପରେ କଥା ହେବା।
ଆଜ୍ଞା। କୁହନ୍ତୁ ଆପଣ କୁହନ୍ତୁ।
ହଁ ରଥଯାତ୍ରା। ରେ ଆମର ଭାଇ ଭଉଣୀ ତିନି ଜଣ ବଡ ଦାଣ୍ଡକୁ ବିଜେ କରନ୍ତି ର ତ ଉପରକୁ ଯା ହଉ ଭଗବାନ ଉଁ ମାନେ ନିଜେ ଦର୍ଶନ ଦିଅନ୍ତି। ଆଜି ବଡ ଦାଣ୍ଡରେ କୋଟି କୋଟି ଲୋକ ସାମ୍ନାକୁ ଆସିକି ଆଉ ଯା ହଉ। ଭଗବାନଙ୍କର ଏତିକି ଗୋଟେ ବଡ ରଥ ଯାତ୍ରା ଗୋଟା ବଡ ପର୍ବ ଯାହା ହଉ ଆସିକି ସମସ୍ତଙ୍କୁ ଦର୍ଶନ ଦେବେ। ପ୍ରଭୁ ପଦାରେ ଆଉ ଆମେ ସେନା ତାଙ୍କ ମନ୍ କୁ ଯାଉଚି କିନ୍ତୁ ମନ୍ଦିରରୁ ବାହାରି ଆସନ୍ତି ପଦାକୁ ଦେଖାଦବା ପାଇଁ। ଭକ୍ତ ମାନଙ୍କ ଆଉ ସମୁଦ୍ର କୂଳର ଦୃଶ୍ୟ ଟିକେ କହିଲ ସମୁଦ୍ର ଦ୍ର କୂଳର କେମିତି ଦୃଶ୍ୟ କଣ ଦେଖିବାକୁ ମିଳେ ଆଉ?
ସମୁଦ୍ର କୂଳ କଥା ମୁଁ ତ ମତେ ସମୁଦ୍ର ର ବାଣୀ ସତ ସତ କଥା ମୁଁ ଯୋଉଟା କହିବି ମିଛ କିଛି କହିପାରିବିନି ମିଥାଆଳାପ ମତେ ଭଲ ଲାଗେନି। ପସନ୍ଦ ନୁହେଁ ମତେ ସମୁଦ୍ର ବିଲକୁଲ ପସ ମାନେ ପସନ୍ଦ ନୁହେଁ ମୋର। ଆ ପ୍ରଭୁ ମତେ ସେଥିପାଇଁ କ୍ଷମା କର ଟିକେ ଲୁଣି ପାଣି ପାଇଁ ଆଉ ଲୁଣି ପାଣି ପାଇଁ ବିଶେଷ କରେ ମତେ ଭଲ ଲାଗେ ନାହିଁ ସେଠି ସ୍ନାନ କରିବାକୁ ଖାଲି ଦେଖିବାକୁ କେବଳ ମତେ ବହୁତ ଆନନ୍ଦ ଲାଗେ କିନ୍ତୁ ସ୍ନାନ କରିବାକୁ ମ ମତେ ବହୁତ ମାନେ ବହୁ ଜମା ବିଲକୁଲ ବି ମୁଁ କରେନି।
ହଁ
ଆଉ ଝିଅ ବଳେ ଯେତେବେଳେ ମୁଁ ବିବାହ ବନ୍ଧନରେ ବାନ୍ଧି ହେଇନଥିଲି ଯେତେବେଳେ ମୁଁ ଝିଅ ଥିଲି ସେତେବେଳେ ତ ଥରେକେ ମାତ୍ର ସ୍ନାନ କରିବାକୁ ଯାଇଛି। ସେଲେହୁ ଲହଡିରେ ମୋର ମାନେ ଯୋଉ ଆମର ଆ ଆପଣଙ୍କ ମତରେ ସେଇଟା କଣ ଆମର ଯେଉଁ ମାନେ ମହିଳାମାନଙ୍କର ମାସିକ ଋତୁ ସ୍ରାବ ଯୋଉଟା ଥାଏ ହେଲା ସେଥିରେ ତ ବହୁତ ମାନେ ବା ରନ୍ତି ଯେ ଓ ମାନେ କଣ କହିଲେ ଆଜ୍ଞା ଛୁଆ ଛୁତି ଏମିତି ବହୁତ ଅଛି। କିନ୍ତୁ ବୈଜ୍ଞାନିକ କହୁଛନ୍ତି ଯେ ସେଇଟା ଏତେ ବାରିବା କଥା ନୁହେଁ। କାହିଁକିନା ଆମର ଏମତିବି କ କଟିଗଲେ ଆମର ରକ୍ତସ୍ରାବ ହଉଛି କିନ୍ତୁ ଆମର ତ ପୁରାତନ ବିଧି ଗୁଡା ରହିଛି, ଆମେ ବାରିକି ରହୁଛେ, ଠାକୁର ପୂଜା କରୁନେ ଆଉ ମାନେ କୌଣସି ଶୁଭ କାର୍ଯ୍ୟରେ ବି ହାତ ହାତ ଦଉନେ, ତା ଦେହରେ ପଦକ୍ଷେପ କରୁନେ, ଆ ଆଜ୍ଞା। ସେଇଥିରେ ମୋର ମାତ୍ର ସେ ଯୋଉ ଋତୁସ୍ରାବର ପନ୍ ପଞ୍ଚମ ଦିନ ହେଇଥିଲା। ମତେ ମୋ ସାଙ୍ଗ ପିଲା କହିଲେ କି, ମୋ ବନ୍ଧୁ ମାନେ ଚାଲ, କାଳିି ବାଆବ ପାଖରେ ଛୁଆଁ ଛୁତି କିଛି ନାହିଁ, ଚାଲ। ମୁଁ ପଞ୍ଚମ ଦିନେରେ ଯାଇଚି ତ ମାନେ ସେ ସମୁଦ୍ରରେ ଏମ୍ ପଶିଚି ତ, ଏମିତି ଲ ମାନେ ଲହଡି ଆସିଲ ଲା, ମୋ ଗୋଡ ପୁରା ଆଣ୍ଠୁ ସେଇଠି ଚକି ଯୋଉ କୁହନ୍ତି ଆଣ୍ଠୁର ବୁଲି ଯାଇଥିଲା। ମୁଁ ସେଇଠୁ ଜାଣିଲି ଯେ, ମାନେ କୁହନ୍ତି ସେ ଯୋଉ କାଳିଆ ପାଖରେ ଛୁଆଁ ଛୁତି ନାହିଁ ସେଇଟା ହେଲା ଜାତି ଅଜାତିର, ଭେଦଭାବ ନାହିଁ କିନ୍ତୁ ଏସବୁ କାଳିଆ ପାଖରେ ଅଛି। ସେ କାହିଁକିନା ଯେତେ ହେଲେବି ସେ ଜଣେ ପୁରୁଷ, ଆମ କାଳିଆ। ଆମ ନାରୀଙ୍କର ଏ ଯୋ ମାନେ ଟାଇମରେ ଆମେ ତ ସେମିତିରେ ବି ଆମ ନିଜ ପିଲାମାନଙ୍କୁ ମାନେ ଆମ ନିଜ ଛୁଆ ଛଡା, ଆମର ଛୋଟଛୁଆଙ୍କୁ ବି ଆମେ ଛୁ ଛୁଉଁନା, କୁହନ୍ତି ପିଲାମାନେ ଝଡ଼ିଯାଆନ୍ତି, ତାଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ। ଆଉ ସିଏ ବି ସେମତି ଆମ ପାଇଁ ମାନେ ଏ କଳା କହ୍ନେଇ କୃଷ୍ଣ। ଆ ଯେହେତ ତୁ ମୁଁ ପଳେଇଥିଲି, ସେଥିପାଇଁ ମତେ ସିଏ ମାନେ ଗୋଟେ ଶିକ୍ଷା ଦେଇଦେଲେ ମୁଁ ଭାବୁଛି। ଏଇଟା ବୋଧେ ଭୁଲ, ମୁଁ ପଞ୍ଚମ ଦିନରେ ଯିବି ଯିବା କଥା ନୁହଁ, ଆମର ସେଇଟା ନିୟମ ହେଲା ସପ୍ତମ ଦିନ। ଆଉ ଏମି ଥି ହେଇଥିଲା ମୋ ସହିତ। ଆଉ ମୁଁ କେଭେ ବି ସମୁଦ୍ର ପାଣିରେ ସ୍ନାନ କରିନି, ବିବାହ ପରେ ଯୋଉ ଦିଥର ମୁଁ ଯାଇଚି ଆମେ ବାହାଘର ପରେ ଯୋଉ ଯାଆନ୍ତି, କାଳିଆକୁ ଦର୍ଶନ କରିଆକୁ ମୁଁ ଯାଇଛି, ସେମିତି ଛିଡା ହେଇକି। ଆଜ୍ଞା। ଆମେ ଯାଇଥିଲୁ ପରିବାର ସ ପୁରା ସବୁ ପରିବାର, ସେଠି ମୁଁ ଦର୍ଶନ କରିଥିଲି ହେଇଟି ଛିଡା ହେଇକି ସମୁଦ୍ରର ଦୃଶ୍ୟକୁ ଉପଭୋଗ କରିଥିଲି। ଆଉ ଏବେ ବି ଆମେ ଯାଇଥିଲୁ ଯୋଉ ଆମ ପରିବାର ନେଇକି ପୁଣି ଆଉଥରେ ଯାଇଥିଲୁ ନୂତନ ବର୍ଷ ପାଖାପାଖି ଆଉ ଆମେ ସେମତି ମୁଁ ଛିଡ଼ା ହେଇକି, କେବଳ ଦର୍ଶନ କରିଥିଲି କେବଳ ତା ଲହଡି, ତା ଢେଉ। ନହେଲେ ମୁଁ ସ୍ନାନ କରେ ନାହିଁ। ଆଉ ମୋର ତ ବହୁତୁ ମାନେ ବାନ୍ତିରେ ମୁଁ ଯାଏ ଯାନବାହନରେ ମୁଣ୍ଡ ବୁଲେଇରେ, ସେଇଥିରେ ବି ମୁଁ ଉପ ଭୋଗ କରିଚି। ସେଠି ଯୋଉ ସମୁଦ୍ର କୂଳରେ ସବୁ ଦୋକ୍ ଦୋକାନ ବଜାର ମାନେ ବହୁତ ପଡିଥାଏ। ଆଉ ଜାଣିଛନ୍ତି ସେଠି ଯୋଉ ଖାଦ୍ୟ ଗୁରାକ ବହୁତ ଅପରିଷ୍କାର। ସେମାନେ ସେହି ଅପରିଷ୍କାର ପାଣିରେ ଧୋଇକି ଦେଇଦିଅନ୍ତି। କିନ୍ତୁ ନ୍ତୁ ବି ଲୋକ ତାକୁ ଖୁସିରେ ଭୋଜନ କରନ୍ତି। ଆଉ ଆପଣ ଏଥରକ କୁହନ୍ତୁ, ସମୁଦ୍ର ପୁରୀ ବିଷୟରେ, ରଥଯାତ୍ରା ବିଷୟରେ।
ଆମେ ଯେତେବଳେ ପୁରୀ ମାନେ ପୁରୀ ଟେସନରେ ଆସି ପହଞ୍ଚି ଥାଉ, ଆମେ ଯେତେବେଳେ ସିଆଡୁ ବସରେ ବସିକି ଆସୁ, ଆମେ ଆଗେ ପ୍ରଥମେ, ପ୍ରଥମେ ଆମେ ଦେ ଦେଖିଥାଉ ଦୂରରୁ ଅଠର ନଳା। ପ୍ରଥମେ ସମସ୍ତେ ଲୋକମାନେ ବସରେ ବସିକି କହିବେ, ଏଇ ଦେଖ ଅଠର ନଳା ଯୋଉଠି ପ୍ରଭୁଙ୍କର ଷାଠିଏ ପଉଟି ରୋଷେଇର ଯୋଉ ପେଜ ନଳା, ଯାହାକୁ କୁହନ୍ତି ସିଏ ପେଜ ନଳା। ମାନେ ଏତେ ମୋଟରେ ସେ ଅଠରଟା ନଳାରେ ବାହାରୁଥିବ ବହଳିଆ ବହଳିଆ ପେଜ। ତ ସେଠାକାର ଗାଈଗୋରୁ ମାନେ ଯାହଉ ସବୁ ଖାଇକି
ପାଞ୍ଚଟା ବେ ଗାଡିରେ ଆସିକି କବଡ ଦାଣ୍ଡରେ ଯେତେବେଳେ ଆମେ ପହଞ୍ଚିଥାଉ, ତାପରେ ଆମେ ଆଗ ବାଟ ମଙ୍ଗଳା। ହେଠୁ ବାଟ ମଙ୍ଗଳା ରେ ଦର୍ଶନ କଲୁ। ।
ଆଜ୍ଞା।
। ଆଉ ପ୍ରଭୁଙ୍କ ମାନେ ଲିିଳା ଦେଖିଦେଲେ ଆଖିରୁ ଖାଲି ଲୁହ । ।
ଆଜ୍ଞା।
ଏଇ ନେ ଏବେ ରଥଯାତ୍ରା । । ଆଉ ଆମର ବି ଏଠି ସବୁ ଯିବେ ଏଇ ବାହୁଡ଼ା ରେ। କି ରଥଯାତ୍ରା ରେ। ମତେ ପଚାରୁଥିଲା ଆମ ପୁଅ କହିଲା ମୁଁ କହିଲି କେଜାଣି ଠାକୁରଙ୍କର ଇଚ୍ଛା।
ଆଜ୍ଞା ହଁ କୁହନ୍ତି କି ତାଙ୍କ ଡୋରି ଲାଗିବ।
ହଁ।
ଆଜ୍ଞା।
ଆଉ
ଏଇଟା ବି ସ ତ ଆମେ ଆଗରୁ ଏଇ ବିଷୟରେ ଯୋଉ କଥା ହେଇଥିଲେ ଯେ ଆମେ କହୁ କି ନାଇଁ ନିଜର ଇଚ୍ଛା ନଥିବ ଆମେ କେମିତି ଯିବା। ତଥାପି ବି ବହୁତ ଲୋକଙ୍କର ଇଚ୍ଛା ଥାଏ ସେମାନେ ଯାଇପାରନ୍ତିନି। କିଛି ଅଛି ଠାକୁରଙ୍କର କିଛି ମହିମା ଅଛି। ଯେ ଡୋରି ବୋଲି ଯୋଉ ଶବ୍ଦଟିଏ ଆ ଦିହରେ କିଛି ନା କିଛି ସତ୍ୟତା ଅଛି। ଯେମିତି ଆପଣଙ୍କ ମୁ ମୁଁ ଶୁଣିଲି ଆପଣଙ୍କର ଇଚ୍ଛା ଅଛି। ଆପଣ ଇଚ୍ଛା ଥିଲେ ବି ଆପଣ କହୁଚନ୍ତି ଠାକୁରଙ୍କ ଡୋରି ଲାଗିଲେ ଏମିତି ଅଛି ଡୋରିରେ କିଛି ସତ୍ୟତା ଅଛି।
ଆମର ଆମର କୁଆଡେ ଆମେ କୁଆଡେ ଯାଇଚ ଭୋଜି ବଣ ଭୋଜିରେ ବଣ ଭୋଜି ଯାଇଥିବ, ସେଠିକାର ଦୃଶ୍ୟ ଟିକେ କହିଲ କେମିତି କଣ ସେଠି ସବୁ ମାନେ ଉପଭୋଗ କଲ।
ଆଜ୍ଞା ମୁଁ ତ ବି ବିବାହ ପୂର୍ବରୁ ବି ଥରେ ଯାଇଥିଲୁ ଆମେ ବହୁତ ଥର କରିଚୁ ଆମର ଉଦୟଗିରି ପାହାଡ଼ ଉପରେ। ସେ ସେଠି ବୁଦ୍ଧ ଦେବଙ୍କର ଜାଣିଥିବେ। ବୁଦ୍ଧ ଦେବଙ୍କର ବହୁତ ମୂର୍ତ୍ତି ସବୁ ଅଛି ପଥରରେ ସବୁ। କିଛି ରାଣୀ ଙ୍କ ପୁଅ ଗାଧୁଆ ତୁଠ ବହୁତ କିଛି ଅଛି ସିଂହାସନ ତାଙ୍କ ରାଜବାଟି ବୁଧ ଦେବ ଦେବଙ୍କ ମୂର୍ତ୍ତି ବହୁତ କିଛି ଆମେ ଦେଖିକି ସେଇ ଜଙ୍ଗଲ ଭିତ ଭିତରେ ନିଜେ ନିଜେ କାଠ ସବୁ ଗୋଟେଇ ଡାଙ୍ଗ ଆଉ ଇଟା ଥୋଇ ଚୁଲି ଜାଳି ଆମେ ଖାଦ୍ୟ ପ୍ରସ୍ତୁତ କରିକି ଭୋଜି କରିଥିଲୁ। ମୁଁ ପିଲାମାନେ ଛୋଟବେଳେ। ଆଉଥରେ ଆମର, ଆ ବହୁତ ଭଲ ଲାଗେ ତାପରେ ବି ଆମର ଯୋଉ ସାଇ ବାବାଙ୍କର ବାଲ ବିକାଶ ହୁଏ, ସେଥିରେ ବି ଆମେ ଛତିଆକୁ ଯାଇଥିଲୁ ଛତିଆ ଅମରାବତରେ ସେ ଠି ଆମେ ଭୋଜି କରିଥିଲୁ ସେଇ ମାନେ କାଠ ଚୁଲିରେ। ଆଉ ବହୁତ ଖରା ବହୁତ ଭଲ ଦୃଶ୍ୟ ଅମରାବତୀରେ ଯେ ସବୁ ପଶୁ ପକ୍ଷୀ ହେଠି ଅଛନ୍ତି। ମୟୂର ଠାରୁ ସବୁ ପଶୁପକ୍ଷୀ ଆଉ ଠାକୁର କିନ୍ତୁ କ କହିଲେ ମାନେ ନଗ୍ନ ମୂର୍ତ୍ତି ଯୋଉ ଆମର ଆ ଆଗରୁ ପୁରାତନ କାଳରୁ ରହି ଆସିଚି, ସେଇ ସବୁ ଟିକେ ଆମେ ଆମକୁ ଦେଖି ସେ ପାଇଁ ଆମ ଶିକ୍ଷକ ମାନଙ୍କ ଗୁରୁଙ୍କ ମାନଙ୍କ ସହିତ ଟିକେ ଆମକୁ ଭଲ ଲାଗିଲାନି। ଆଜ୍ଞା। ତାପରେ ହେଟୁ ଆମେ ଏଇ ଆଉଥରେ ଯୋଉଠି ମୁଁ ଚାକିରି କରୁଥିଲି ସେଠୁ ବି ଆମେ ଯାଇଥିଲୁ। ଅ, ତାରାତାରିଣୀ, କାଳିଜାଇ, ଚିଲି କା ଏଇ ସବୁ ଯାଇଥିଲୁ। ସେଠି ବି ଆମେ ଏମିତି ଭୋଜି କରିକି ଖାଇଥିଲୁ। ଚିଲିକା ଦୂ ଦୃଶ୍ୟ ଦେଖିଲୁ ଭଗବତୀ, ନାରାୟଣୀ, ତାରାତାରିଣୀ ପାହାଚରେ ଆମେ ଯୋଉ ଉଠିଲୁ ଏତେ ପାହାଚ ଆମର ପୁରା ଛାତି କଣ ହେଇଗଲା। ଆମ ସାର୍ ବି ଅଧା ରାସ୍ତାରେ ରହିଗଲେ ଚାଲି ପାରିଲେନି। ବହୁତ କି ସେମତି ହେଇଛି। ଆଉ ମୋ ବାହାଘର ପରେ, ଆଜ୍ଞା ଏବେ ହଁ ହେଇଗଲାଣି ସ ସୁବିଧା ହେବେ ଯାନରେ ଯିବା ପାଇଁ। ଆଉ ଆମ ବାହାଘର ପରେ ଆ ମ ପରିବାର ବର୍ଗ ଆମେ ଯାଇଥିଲୁ ସେ ଠି ସେମତି ଆମେ ଗୋଟେ କରିଥିଲୁ ଭୋଜି। ଆଉ ବହୁତ କିନ୍ତୁ ଖୁସି ଲାଗେ। ଆଉ ଆ ଆମ ମୋର ତ ଏବେ ଟ୍ରେ ସମୟ ବହୁତ କମ୍ ଅଛି। ଆମେ ଏ ବିଷୟରେ ପରେ କଥା ହବା। କିନ୍ତୁ ଆ, ଯେତିକି ସମୟ ଅଛି ଆପଣ ବି କହିପାରିବେନି। ଏଁ, ବହୁତ କମ ଟାଇମ୍ ଅ ଛି ଆମେ ପରବର୍ତ୍ତୀ ସମୟରେ କଥା ହେବା। ଆପଣ କହିବେ ଏ ବିଷୟରେ। ବଣଭୋଜି ଆପଣ କେବେ କୋଉଠି କେମିତି କରିଥିଲେ ଆପଣ କହିବେ?
ଓହୋ, ଆଜ୍ଞା, ଆଜ୍ଞା ହଁ। ଆଉ ଆମର